ହେଲୋ।
ହାଲୋ।
ହଁ କଣ କରୁଚ?
ଏଇଠି ବୁଲୁଚି ଟିକେ ବାହାରେ ବର୍ଷା ଛାଡି଼ଚି ତ ବାହାରେ ଟିକେ ବୁଲୁଚି।
ଉଁ ହୁଁ ଆଉ ବର୍ଷା ଛାଡ଼ିଛି ବୁଲୁଛନ୍? ମୁଁ ରୁମ୍ ରେ ବସିଛି ଆଉ ଦିନମାନ ଆପଣଙ୍କ ଆଡ଼େ ବି ବୋଧେ ବର୍ଷା ହେଇଥିଲା?
ହଁ ବର୍ଷା ତ ଲାଗି ରହିଚି ସକାଳୁ ଆଉ।
ଅହ ଆଉ କଣ କୁହ।
ଆଉ କଁ ଖାଇଥିଲେ ଖରାବେଳେ?
ହଁ ମୁଁ ଭାତ ଖାଇଥିଲି। ଆପଣ କଣ କରନ୍ତି?
ପଢ଼ୁଚି।
ଅହ।
ଉଁ ହୁଁ ଆପଣ? ଉଁ ଉଁ କଲେଜ୍ ରେ ପ ଭୁବନ କଲେଜ୍ ରେ।
ଉଁ ହୁଁ ଣ
ଆପଣ କଁ କରନ୍ତି?
ମୁଁ ବସଚି ଆଉ ହାଉସ ୱାଇଫ୍ ତ।
ଅହ। ଆଉ ଦେ ଆଉ ଦେହ ପା ସବୁ ଭଲ? ଘରେ ସମ ଉଁ ହୁଁ। ଅ ଆପଣ ହଁ ହଁ ଆ ହର କୋଉଠି?
ଅଁ ଆପଣଙ୍କ ଘର କୋଉଠି?
ଆମର ଭୁବନ।
ହଁ ଆମ ଘର ବି ଭୁବନ।
ଉଁ ତନ ତଁ ଉଁ କୋଉ ସାଇରେ?
ଆ ତମର କୋଉ ସାଇରେ?
ଆମର ସାଇ ନୁହେଁ ଆମେ ଏଇ ଯୋଉ ଶିଶୁ ମନ୍ଦିର ପାଖରେ ଯୋଉ ଫରେଷ୍ଟ୍ ଅଫିସ୍ ସେଇଠି ଅଛୁ।
ହ ହ ଆଉ ଆମ ଘର ସେଇଠି ନୁହଁ ଯେ ଆମେ ସେଠି ରହୁଚୁ ଆଉ।
ଓହୋ ଭଡ଼ାକୁ?
ହଁ ହଁ।
ଓହୋ କୋଉ ସାଇଟ୍ ରେ?
ସେଇ ତହସିଲ୍ ଅଫିସ୍ ପାଖରେ।
ଅହ ସେଇ ପା ଖେରେ ହୁଁ।
ହଁ ଆ ଆଉ ଆପଣ କଣ କରୁଛନ୍ତି?
ଏଇଠି ବୁଲୁଛି।
କଣ କହିଲେ?
ଏଇଠି ବୁଲୁଚି ଟିକେ ବାହାରେ ବର୍ଷା ଛାଡିଛି ତ?
ଓୁଁ ହୁଁ। ଆଉ କଣ ଖାଇଥିଲେ? କଣ ରୋଷେଇ ହେଇଥିଲା ଆଜି?
ଆଜି ହେଇଥିଲା ଭାତ ଡାଲି। ଆଉ ହୁ ପୋଟଳ ଭଜା ଆଳୁ ଭଜା। ଚକୁଳି ପିଠା।
ହୁ।
ହୁଁ।
ଆଉ କଣ କିଏ କରିଥିଲେ ରୋଷେଇ?
ମୁଁ କରିଥିଲି।
ତମେ ନିଜେ କରିଦେଇଛ ଆଉ ଭଲ ଆଉ ରୋଷେ ଇ ଶିଖିଛ ଆଉ।
ହଁ ଶିଖିଛି ଯେ କଲେଜ ଆଜି ବର୍ଷା ହେଲା ଯାଇନଥିଲି ବୋଲି। ହଁ ବୋଉ ବି ମନ୍ଦିର ପଳେଇଲେ। ଗାଧୋଇ ଆସୁ ଆସୁ ଡେରି ହେବ
ହୁଁ ହୁଁ। ଭଲ ଆଉ ଆଉ କୋଉ କଲେଜରେ ପଢ଼ୁଛନ୍ତି?
ବାଜିରାଉତ।
ଓହୋ କୋଉ କ୍ଲାସ୍ ପ୍ଲସ୍ ଟୁ?
ନାଇଁ ପ୍ଲସ ଥ୍ରୀ ଫାଷ୍ଟ ଇୟର ଏଇ ଫାଷ୍ଟ ସେମିଷ୍ଟାର ସରିଛି ତ।
ଫାଷ୍ଟ ଇୟର ହେଲା ଏଇଟା?
ଫାଷ୍ଟ ସେମିଷ୍ଟାର ସରିଛି ସେକେଣ୍ଡ ସେମିଷ୍ଟାର ପରେ ତାପରେ ସେକେଣ୍ଡ ଇୟର୍ ହବ।
ଓହୋ ଆଉ କଣ?
ଆଉ କଣ କୁହନ୍ତୁ?
ଆଉ। ତ କହିବି ଏବେ କଣ ଖାଇବେ ସନ୍ଧ୍ୟା ଟାଇମ୍ ପାଗ ବି ଭଲ ଯାଇଛି।
ଦେଖିଆ ମୁଁ ତ ଟିଉସନ କରିବାକୁ ପଳେଇ ଆସିଛି। ହୁଁ ଟିଉସନ ଟିଉସନ କରିବାକୁ ପଳେଇ ଆସିଛି ହଁ ଘରକୁ ଯାଏ କ ଟିକେ ବର୍ଷା ପାଗରେ କଣ ଟିକେ ଖାଇବା ଆଉ?
ଉଁ ହୁଁ ହଁ ଯାହା ବନେଇଥିବେ ଖାଇଦେବେ ଆଉ?
ହୁଁ ଆଉ।
ଆଉ କଣ ଆପଣ କେତେ ଭାଇ ଭଉଣୀ?
ଆମେ ଦି ଭଉଣୀ।
ହଁ ଆଉ ଜଣେ ଆପଣଙ୍କଠୁ ବଡ ନା ସାନ?
ସେ ବଡ଼।
ବଡ। ହଁ ଆଉ କଣ। ସେ କଣ୍ କରୁଚନ୍ତି ଏବେ?
ସିଏ ସେବେ ତାର ପଢା ସର୍ ସେ ସିନା ଗୋଟେ ଦୋକାନ ମା-ମାର୍ବଲ ଦୋକାନ ସେଇଠି ଉ ଆକା ମାନେ ମିଛ ହେଇଛି ଆଉ।
କଅଁ କହିଲେ?
ବିଲ୍ ବାହାର କରୁଛି।
ବୁଝିଲେୟ ସେଇ- ସେଇ ଭୁବନରେ ହେଇଥିବେ।
ହୁଁ ସେ ଭୁବନ୍ ରେ ଅଛି।
ଆପଣଙ୍କର ତ ସବୁ ଭୁବନ୍ ରେ ସେ ପାଖେରେ ସୁବିଧା ଆଉ।
ହୁଁ -ହୁଁହୁଁ।
ଆଉ କଣ ଆଉ ଗଣେଶ ପୂଜା ହବ ରା ଥ ଯାତ୍- ବୁଲିବ ପ୍ରବଳ ଆଉ ଗଣେଶ ପୂଜା ଆସିଗଲା ତମରି।
ହଁ ଗଣେଶ୍ ପୂଜା ଟା ଆସୁଚି ଆଉ ରଥଯାତ୍ରା ତ ବଢିଆ ହବ ଏ- ସବୁ ବର୍ଷ ଭଲ ହଉଚି।
ଏଇ ବର୍ଷ ଗଣେଶ୍ ପୂଜାରେ କଣ ବୃନ୍ଦାବନ୍ କରିବେ ମୁଁ ଶୁଣୁଚୁ?
ଯଉ ଏଠି ଉଁ -ପଡିଆରେ ବୈଜାସ୍ ସ୍କୁଲ୍ ପଡ଼ିଆରେ ସେଇଠି ଓହୋ କେଜାଣି। ମୁଁ ଜାଣିନି ବୃନ୍ଦାବନ- ନା।
ଓହ -ଆଉ କଣ କୁହ?
ସବୁ ବର୍ଷ ଭଲ କରୁଚନ୍ତି ସେଇ ହୋଟେଲ୍ ଟି ଆଉ।
କଅଁ କହିଲେ?
ମୁଁ କହିଲି ସବୁ ବର୍ଷ ଭଲ କରୁଚନ୍ତି।
ହଁ ବର୍ଷକୁ ବର୍ଷ ବେଶୀ ଭଲ ହଉଚି ଆଉ। ଲୋକ ବି ବେଶୀ ଭିଡ ହଉଚନ୍ତି।
ହଁ।
ଆଉ କଣ ଖାଇଥିଲେ ପଚାରିଚି ଦିନରେ ରାତିରେ ପୁଣି ଯାହା ହବ ଖାଇବେ ଆଉ।
ହଁ ରାତିରେ ତ ରୁଟି ଡେଲି ଆଉ ଯେତେବେଳେ ଇଚ୍ଛା ହଉଚି ମୁଁ ଖାଇଦଉଚି। ଆଜି ଭାତ ଯଦି ଯଉଦିନ ଜୋର୍ ରେ ଭୋକ ଲାଗୁଚି କିଛି ନଥିବ ଘରେ ହେଇ ଦିନ ଭାତ। ଭାଇ ଦିଏ।
ଆଉ ନହେଲେ ସବୁଦିନି ରୁଟି ଘରେ ହଉଚି ଆଉ। ହଁ ରୁଟିଟା ବି ଭଲ।
ହଁ ରାତିରେ ହାଲ୍କା ଖାଇବ ଯେତ୍ ତ ଭଲ।
ହଁ ଆଉ ଆଉ କଣ କୁହ? ମୁଁ ବି ସେଇ ରୁଟି -ରୁଟି ଖାଇନା ମୁଁ ପରଟା ଖାଇବି ଆଉ ସେମିତି କିଏ କଣ୍ ଖାଇବ ମୁଁ ଜାଣିନି। ପରଟା ଖାଇବି ତେଣିକି ଆଉ ଯିଏ ଯାହା ଖାଉଚନ୍ତି ଖାଆନ୍ତୁ। ଆଉ କଣ କୁହ?
ଆଉ ବର୍ଷା ତ ଇଏ କରୁଚି ଆଉ।
ହଁ ପରା ବର୍ଷା ବହୁତ୍ ଜୋର୍ ହଉଚି। ଏବେ ଜଷ୍ଟ୍ ଛାଡିଚି କେତେ ଟାଇମ୍ ହେଲା। କଅଁ କହିଲ?
ନାଇଁ ଏପଟେ ଇଆଡେ ସେ କଥା ହଉଚନ୍ତି। ଯଉ ମୁଁ କହିଲି ବର୍ଷା ତ ଏମିତି ଲାଗି ରହୁଚି ଏଇନା ବର୍ଷା ପାଗ ଆସିଲା।
କଣ?
ମୁଁ କହିଲି ବର୍ଷା ଦିନ ଆସିଲା ଏଇନା ବହୁତ୍ ଜୋର୍ ସବୁବେଳେ ବର୍ଷା ହବ।
ସବୁଦିନ ବର୍ଷ ହେବ ଦିନମାନ ହେବ ହଇରାଣ ଯାହା ହେଲେ ବେଶୀ ଆଉ
ହଁ
ହଁ ଆଉ କଣ କୁହ
ହଁ ଆଉ କଣ କହି- ଆପଣ କୁହନ୍ତୁ?
କଣ କହିଲ
ମୁଁ କହିଲି ଆପଣ ବାରିରେ କଣ ର -ଚାଷ ବାସ କରିଛନ୍ତି।
ହଁ ବାରିରେ ଗଛ ଲାଗିଛି ବାଇଗଣ ଟମାଟୋ ଭେଣ୍ଡି ଜହ୍ନି କଲରା କୁନ୍ଦୁରି ସାରୁ ଆଉ କିଛି ଟିକେ ସେତିକି ହଁ ଲଗେଇଛନ୍ତି ବଡ ମାନେ ସବୁ ଲଗେଇଛନ୍ତି ଆଉ
ଓହୋ ଆମର ହୋ ହଉଛି ଆମର ଜାଗା ଥାଇକି ବି ଲଗା ହେଇନି ଯାହା ଗୋଟେ ଲଗେଇଲେ ଉ ସେ ଅଫିସ ମାନେ ଇଏ ରେ ଯେତେବେଳେ ଲୋ କୁ ଆସୁଛନ୍ତି ଆ ହଉଛି କ୍ ଗେଟ୍ ଟା ଖୋଲଦଉଚନ୍ତି ଗାଈ ମାନେ ସବୁ ପଶି ଯାଉଛନ୍ତି ସବୁ ଖାଇ କି ଇଏ କରି ଦେଉଛନ୍ତି
ହ ଏମିତି ଖାଇଦେଲେ ନଷ୍ଟ ହେଇଗଲେ ମନ ଦୁଃଖ ହେବ ଆଉ କରିବାକୁ ମନ ହେବନି
ହଁ
ହୁଁ
ହୁଁ ହଁ ଆଉ
ମୁ କହିଲେ
ରଜରେ ରଜରେ ଏଇଠି ଥିଲେ
ନାଇଁ ରଜରେ ନଥିଲି ପଳେଇ ଆସିଥିଲି ଗାଁଆଡ଼େ
ଓହୋ
ଆଉ କଣ କୁହ
ଭୁବନ ରଜରେ କେବେ ରହିନାହାନ୍ତି ନା
ନାଇଁ ଭୁବନ ଏବେ ପଳେଇ ଆସୁଛି ଘରକୁ ତ ଆଉ ରହି ହଉନି ଆଉ
ଓହୋ ଆ ହଉ ଆଉ କଣ କୁହନ୍ତୁ
ହ ହଉ କଣ କୁହନ୍ତୁ ହୁ ଉ କୋଉ ତମର ତ କଲେଜ ଟାଇମ୍ କଲେଜ ବର୍ଷା ଆଜି ହେ ଦିଅ ବୋଲି ଜାଣିନଥିଲୁ ପୁଣି କାଲି ଛାଡ଼ିକି ପରଦିନଠୁ ଧାଇବେ ଆଉ
ହଁ ଏକଜାମ ପାଖେ ଆଇଲାଣିି ଯେ ଛୁଟି ଗଲେ
ହଁ ସିଆଡେ ବି ଛୁଟି ହେଲେ କି ଥିକିନ କଲେଜ ନ କଲେ ତମର ହିଁ ଲସ୍ ହବ
ହୁଁ ହୁ
ଆଉ ନଗଲେ ବେକାରରେ କାହିଁ ନଯିବ
ହଁ ଘରେ ଆଉ ଆସିବ କେତେ କଲେଜ ଗଲେ ସାଙ୍ଗସାଥି ଏମତି ପାଠ ପଢିବ ଆଉ ଟାଇମ୍ କାଇଁ ହୁଁ
ହଉ ତମ ପରିସ କେବେ କି?
କହିନାହାନ୍ତି ଯେ ସମସ୍ତେ ସମସ୍ତଙ୍କର ହେଲାଣି ସେକେଣ୍ଡ ସେମିଷ୍ଟାର ହେଲେ ଆମର ହେଇନି ଆମର କୋର୍ଷ ସରିନି
ଫାଷ୍ଟ ଇଅରରୁ ସେକଣ୍ଡ ଇୟର ହେଇଯିବ?
ହଁ ଫାଷ୍ଟେ ଫାଷ୍ଟ ସେମିଷ୍ଟାର ସରିଯାଇଛି। ତା ତା ସେକେଣ୍ଡ ସେମିଷ୍ଟାରରେ ହେଲେ ଯାଇକି ସେକେଣ୍ଡ ଇୟର ହବ।
ହୁଁ ହୁଁ।
ଆଜ୍ଞା।
ଆଉ କଣ?
ହୁଁ। ହଁ, ଆଉ କଣ କହିବି?
କଣ ଆଉ କ କହିବ ହଁ। ତମ ଇଚ୍ଛା, କଣ କହୁଛ କୁହ ଆଉ।
ଆଉ ରାତିରେ ତମ କଣ ରୋଷେଇ ରୁଟି ନା। ହଁ ଏ ରାତିରେ ତମ ରୁଟି ରୋଷେଇ ବୋଧେ।
ହଁ। ରୁଟି ଛୁଆ ଯଦି ଖାଇବେ, ମୁଁ ପରଟା କରିକି ଖାଇଦେବି ଆଉ ତରକାରୀ ଆଉ।
ଓହୋ ଘରେ କିଏ କିଏ ସବୁ ଅଛନ୍ତି?
ସମସ୍ତେ ଅଛନ୍ତି ଆଉ।
ଉ ହୁଁ।
ହଉ ଆଉ, ଆଉ କଣ କହିବ?
ନାଇଁ ରଖ ଆଉ
ହଁ।
ସନ୍ଧ୍ୟାବେଳକୁ କରିବ। ହଁ।